ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର ମ୍ୟାଡ଼ମ୍।
ମୁଁ ଭଏସ୍ ଠିକ୍ ଠାକ୍ ସୁଭୁଛି ନା।
ହଁ ହଁ ବଏସ ଠିକ ଆସୁଛି।
ଆଛା ଆଉ କଣ କରୁଥଲେ।
କିଛି ନାହିଁ ଖାଇ ପି ଶୋଇଚି।
ହଁ ହଁ ଗରମ କେମିତି କଣ ପଡିଚି।
ବହୁତ ଜୋର ସେ ହଉଛି ଗରମ ପୁରା।
ଆମର ତ ଏ ମାନେ ଖରା ଟିକେ ହେଲେ କମିଛି ଅ କିନ୍ତୁ ଏତେ ଜୋରରେ ଗୁଳୁଗୁଳି ଲାଗୁଛି ଯେ ବସି ହଉନି।
ହଁ ବର୍ଷା ବି ଟିକେ ହେଇଯାଉଛି ସେ ଥିପାଇଁ ବେଶୀ ଗୁଳୁଗୁଳି ହଉଛି ହଁ ହଁ। ଜୋରେ ହେଇଥିଲା ପୁରା ଆପଣଙ୍କ ଆଡେ ହେଇଛି ନା?
ବର୍ଷା ମୁ ଅଳ୍ପ ହେଇଛି ମେଘ କିନ୍ତୁ ପବନ ଟିକେ ଜୋରେ ହେଲା ଲାଇନ ପଳେଇଲା।
ଅ ଆମର ବି ଲାଇନ ପଳେଇଲା।
ଆଉ ଇନଭଟର ସରିଗଲା ରାତି ଦଶଟା ଭିତରେ। ରାତି ବାରଟା ଯାଙ୍କେ ବାରଟା ଯାଇକେଁ ବସି ବସି ବସି ବସି ବାହାରେ ବାରଟା ରାତିରେ ଲାଇନ ଆସିଲା।
ବାର୍ଟାରେ ଆମର ଲାଇନ ଆସିଲା ଫୁଣି ଆଉଥରେ ଗଲା ପନ୍ଦର ମିନିଟ ଲାଇନ ଆସି ଚି ପୁଣି ଟିକେ ଏସି ଥଣ୍ଡା ହେଇଛି ପୁଣି ଲାଇନ ପଳେଇଲା ପୁଣି ଇନଭଟର ବି ସରିଗଲା।
ହଁ ଇନଭର୍ଟର ତ ସକ ସନ୍ଧ୍ୟା ବେଳୁ ଯୋଉ ଲାହିଁ ଇନଭର୍ଟର ସନ୍ଧ୍ୟାବେଳୁ ଯେଉଁ ଲାଇନ୍ ପଳେଇଲା ଆମେ ୟୁଜ୍ କଲୁ ସେ ଦଶଟା ରାତି ସୁଦ୍ଧା ସଫା।
ଆଉ ପୁରା ବସି ବସିକି ଆଜି ଶୁଆ ବି ଭଲ ହେଇନି ଆଜି ଜି ବି ବହୁତ ଜୋରେ ଗରମ ଲାଗୁଛି।
ହଁ। ଲଞ୍ଚ ରେ ଆମର ଭାତ ଡାଲି ବଡି ଚୂୁରା ଆଉ କଲରା ଆଳୁ ଭଜା ସାଲାଟ ପୋଟୋଳ ଚିପ୍ସ
ଏସବୁ ଗରମରେ କରିଲା ବେଳକୁ ତ ଆଗେ ଦେହ ମୁଣ୍ଡ କଣ ହେଇ ଯାଉଛି ଆଉ ଖାଇ ବାକୁ ବି ଇଚ୍ଛା ହଉନି।
ହଁ ଅଁ। ମୁଁ ଫ୍ରେ ଆଜି ପରିବା ଆଣିବାକୁ ଯାଇଥିଲି ସକାଳେ।
ଅ ହ କେତେ କଣ ରେଟ୍ ଅଛି ପୋଟଳ।
ପୋଟଳ ଚାଳିଶ ପଚାଶ
ଆଚ୍ଛା ଆଉ ଆମ୍ବ ଆଣିଛନ୍ତି।
ହଁ ଆମ୍ବ ସେଇି କମ ରେଟ୍ ଅଛି ଏବେ। ଶହେ ଭିତରେ ସବୁ ଅଛି ପଚାଶ ଶହେ ଭିତରେ ମାନେ ଆମ୍ବ ଭେରାଇଟି ନେଇକି।
ହଁ ଯୋଉ ବାଇଗଣ ପଲେଇ ଟା ବ ଅଶୀ କି ସତୁରି ଏମିତି ଆଉ।
ଚାସ୍ ଷାଠିଏ ଷାଠିଏ ଆଉ ସତୁୁରି ଅଛି।
ହଁ ଆଉ ଗୋଟେ ଗୋଟେ ଯଦି ମିଠାର ଦେଶୀ ଆମ୍ୱ ଯଉ ଆସେ ଲମ୍ବା ଲମ୍ବା ଟାଇପ ର ସେଇଟା।
ସେଇଟା ଅଛି ଶହେ ନା କଣ?
ହଁ ଟିକେ ଅତି ଅତି ମିଠା ଯେୋଭଟ୍ଟା ଲାଗେ।
ହଁ ହଁ ହଁ।
ଆ ନୁହଁ ଦିନ।
କାଲି ହେଇଯାଇଛି ଆଇଁଷ କାଲି ପାଖାଳ ରାଇସ ପ୍ରଥମ ଥର ବନେଇ ଟିକେ ଟିକେ ଟିକେ ଭାଇରାଲ ଚାଲିଛି ଏବେ ନାଇଁ ନାଇଁ ଘର ରାଇ ସେଇଡ଼ା ତେଲେଙ୍ଗାନା
ଆଉ ତା ଡିସ୍ ଟା ଟିକେ ତା ରେସିପି ଟ ମତେ ଟିକେ କହୁନାହାନ୍ତି ନୂଆ ମୁଁ ଶୁଣିଲିଣି ମୋତେ କୁହନ୍ତୁ।
ରେସିପି ଆମର ଚାଉଳ ଅରୁଆ ଚାଉଳରେ ହବ। ଯୋଉ ପ୍ରକାର ଲମ୍ବା ଛୋଟ ତାକୁ ବବିଦେଇକି କୋଡିଏ ମିନିଟ ଖଣ୍ଡେ ରଖିବାକୁ ପଡିବ। ତାପରେ ହଁ ତାପରେ ଆଉ ଗୋଟା ମସଲା ସବୁ ପକେଇକି ପ୍ରେସରରେ ଅ ସେଟା ପନ୍ ଗୋଟେ ରେସିପି ଭଳିଆ ପ୍ରେସରରେ ସବୁ ଗୋଟା ମସଲା ଯୋଉ ଆମର ବିରିୟାନୀ ମିକ୍ସ ସାହାଯ୍ୟରେ ଟିକେ ବେଶୀ ପଡିବ ଆଉ ତେଜପତ୍ର ଦେଇକି ତାପରେ ପିଆଜ ପଡିବ। ଘିଅ କି ରିଫାଇନରେ ଆଉ କୋଉ ତେଲରେ ହବନି।
ହଁ।
ତେଲେ ଭଲ ମିକ୍ସ କରି କଲେ ଭଲ ଆଉ ତାପରେ ପିଆଜ ଭଜା ହବ ତାପରେ ଟିକେ ଅଦା ରସୁଣ ପେଷ୍ଟ ପଡିବ ତାପରେ ଧନିଆ ପତ୍ର ଆଉ ହୋଉ ଆମର ଟମାଟୋ ପଡିବ ସେ ଟିକେ ଭଜା ହେଇକି ମସଲା କଷା ହବନି। ଭଜା ହେଇକି ତାପରେ ଅ ତାକୁ ଆମର ଚାଉଳ ପକେଇକି ପାଣି ଦେଇ ଆଉ ଟିକେ ଧନିଆ ପତ୍ର ଉପରେ ଘିଅ ଦେଇ ପ୍ରେସର ମରା ହେଇଯିବ ପୁରା ପାଣି କିନ୍ତୁ ମାପଟା ରଖ କ୍ଷୀ ଅର ଅଛି ଯଦି ତିନି କପ୍ ଚାଉଳ ଚାରି କପ୍ ସାଢେ ଚାରି କପ୍ ଭଳିଆ ପାଣି ଡବଲ ନୁହଁ କି ଦେଢ ଭାଗ ନୁହଁ ଏମିତି।
ମାନେ ଚାଉଳ ଯେତିକି ତାଠୁ ଟିକିଏ ଅଧିକା ପାଣି ଆଉ।
ହଁ ପୁରା ଟିକେ ଅଧିକା, ଏମିତି ନାହିଁ କି ଆମେ ଯେମିତି ପକଉ ଦି କପ୍ ମାନେ ଗୋଟେ ଗୋଟେ କପ ରେ ଦି କପ୍ କି ଦେଢ କପ୍ ପାଣି ସେମିତି ପଡିବନି ପାଣି ଭାଗ ଟିକେ କମ ରହିବ।
ହଁ।
ଏମତିକି ସେଟା ପୁରା ଏବେ ଭାଇରାଲ ଚାଲିଛି ସେଇଟା ବଘାର ରାଇ ଆଚ୍ଛା।
ତା ଶହ
ତା ସହ ଚିକେନ କଷା ରାଇତା।
ଓହୋ ଓହୋଉ ଏଇଟା ତ ଭଲ ମାନେ ଏଇ ଭାତଟା କରିବା ବି ଇଜି।
ଆଉ ଟେଷ୍ଟ ବି ବଢିଆ ଲାଗୁଚିହଁ ଆଉ କଞ୍ଚା ଲଙ୍କା ବି ପଡିବ ସେଇ ଯଉ ପିଆଜ ଭାଜିଲେ କଞ୍ଚାଲଙ୍କା ବି ଫଳ ଫଳ କରିକି ରାଗସ ଯେତେ ସ୍ପାଇସ୍ ଟଇଲେନ୍ସ ରେ ଅଛି ସେଇ ହିସାବରେ ପଡିବ।
ହଁ ପିଆଜ ଦେଲେ ଭାତ ଟା ଟିକେ ବି ସେଟା ମିଠାଳିଆ ଲାଗିବ ବିରିୟାନୀ ଭେଳିଆ ତା ଅନୁଭୃତି
ଟେଷ୍ଟି ପୁରା ବଢିଆ ଫ୍ରେବର ପୁରା ବଢିଆ ଆସୁଚି କଷା କଷି ଆଇଟମରେ ଖାଇବାକୁ ବଢିଆ ଲାଗିବ ମଟନ କଷା ହେଇଗଲା ଚିକେନ କଷା ହେଇଗଲା ଭଲ ଲାଗିବ।
ଓହୋ ନା ମୁଁ ତ ଗାଁକୁ ଆସିଥିଲି ଆଉ ଏଇଠି ଗାଁରେ ଟିକେ ଯାଇଥିଲି ରିଲେଟିଭ ଘରକୁ। ବାଟି ଚିଙ୍ଗୁଡି ହେଇଥିଲା। ବଡ ବଡ ଚିଙ୍ଗୁଡି କାଲି ହଁ ସଣ୍ଡେ ହଁ ଚିଙ୍ଗୁଡ଼ି ନଡିଆ ରସ ଦିଆବାଲା।
ତମେ ବଢ଼ିଆ।
ହଁ ଆଉ ଉଷୁନା ଭାତ ଉଷୁନା ଭାତ ଚିଙ୍ଗୁଡି ତରକାରୀ ଦହି ବାଇଗଣ। ପାମ୍ପଡ ଟିକେ ହଁ ଦହି ବାଇଗଣ ଆଉ ପାମ୍ପଦ ଟିକେ ଏମିତି ଖିଆ ହେଇଥିଲା।
ଭଲ ଭଲ ଏବେ ତ ପଖାଳ ଛଡା ଆଉ କିଛି ଆଇଟମ ଦେଖ
ନା ନା ଅଳ୍ପ ପଖାଳ ଛଡ଼ା ଆଉ କିଛି ଦେଖାଯାଉନି। ତାପରେ ଏଇ ଯେଉଁ ମୁଁ କଣ ପଚାରୁଥିଲି କି ଆପଣ ଯେଉଁ ଜିମ୍ ଯାଉଛନ୍ତି ତାର କଣ କେତେ ପ୍ରାଇସ୍ କଣ ନଉଛନ୍ତି? ଆଉ କଣ ଦଉଛନ୍ତି ସେମାନେ
ପନ୍ଦରଶହ ଟଙ୍କା ଓନ୍ଲି ଫର୍ ଜଲ ଲେଡିଜ ରହୁଛି ଜିମ୍ ଟା।
ହଁ।
ଆ ଆଉ ଆମର ରହୁଛି କଣ କହିଲେ? ଅ ଜୁମ୍ବା ଏରୋବିକ୍ସ ଷ୍ଟ୍ରେନ୍ଥ ଟ୍ରେନିଂ
ହଁ।
ଓନଲି ଲେଡିଜ ବହୁତ ଭଲ ଜିମ୍ ଟା ବହୁତସପୋଟିଭ ସବୁ ଲୋକ। ପାଷ୍ଟ ଦିନ ରହିବ ଜୁମ୍ବା। ଅଲଟଡରେ ଷ୍ଟ୍ରେନ୍ଥ ଟ୍ରେନିଂ। ଷ୍ଟ୍ରେନ୍ଥ ଟ୍ରେନିଂ କଣ ହଉଛି? ଆମର କାର୍ଡିଓ ଯେମିତି ହେଇଗଲା। ମାନେ୍ ଯେତିକି କ୍ଲାଇମ ସବୁ ମେସିନ୍ ରହିଗଲା। ଗୋଟେ ଦିନ ରହିବ ସୋଲଡର ପ୍ରେସ୍ ଲେଗ୍ ପ୍ରେସ ମାନେ ବ୍ୟାକ୍ ପେଟ ପାଇଁ ସଆପ୍ ମାନେ ଲୋୟାର ବ୍ୟାକ୍ ପାଇଁ ସବୁ ଟାଇପ ର ଅଲଟର ହେଇ ରହିବ।
ନାଇଁ ମୁଁ କହୁଥିଲି କି ସେମାନେ କିଛି ପ୍ରୋଭାଇଡ କରୁଛନ୍ତି ପ୍ରୋଟିନ ପ୍ରୋଟିନ ସେମାନେ ଯୋଉ ଆସୁଛ ତମେ?
ନା ନା ନା ନା ସେମାନେ ଡାଏଟ କହିବେ ହଁ ବାସ୍ ବାସ୍ ତମେ ସକାଳୁ ବେଟର ତମକୁ ଯଦି ଫ୍ୟାଟ୍ ଲସ୍ କରିବାର ଅଛି ସକାଳୁ ଯିବ ତମେ ଆ ତମର ବ୍ଲାକ୍ କଫି ପିଇକି ବାଦାମ ଫାଦାମ ଡ୍ରାଇ ଫ୍ର ଚା ରହିଲା ଖାଇକି ବ୍ଲାକ୍ କଫି ପିଇକି ଗଲ। ଯଦି ତମେ ଯେତିକି ସମ୍ଭାଳି ପାରିବ। ସେମାନେ ସେମାନେ ବାନନା ଖାଇବାକୁ ମନା କରୁଛନ୍ତି କାଇହିଁ ନହେଲେ ତମେ ଓଟସ ଚିଲା କି ଯୋଉ ମୁଗ ଚିଲା ଏମିତି ସବୁ ଲୋ ଇଏ ବାଲା ଖାଇକି ବି ଯଦି ନ ସମ୍ଭଳି ପାରିବ କାହିଁକି ମୋ ଟାଇମିଂ ସେଇଟାଟିକେ ଅଲଗା ଅଛି ନା
ହଁ।
ସାଢ଼େ ଆଠଟାରୁ ଦଶଟା ସାଢ଼େ ଦଶଟା ହେଇଯାଉଛି। ମୁଁ ଆଠ ଟାରୁ ଯାଉଛି ଟିକେ ଦୂର ଅଛି ତ ସେଇ ତାପରେ ତାପରେ ଯାଇକି କରି ତମେ କରିବ ସେମାନଙ୍କର ଲଞ୍ଚ ବି ସେଠି ଅଛି ତମେ ଚାହିଁଲେ ଅର୍ଡର କରିପାରିବ। ସ୍ପେସିଫିକ ଜଣେ ଅଛି। ଯଦି ତମେ ଡାଇଟ୍ ଖାଇବା ଜିରୋ ଅଏଲ ଚିକେନ ବିରିୟାନୀ, ହେଇଗଲା ଜିର ଅଏଲ ସୋୟା ଚପ୍ସ ବିରିୟାନୀ, ମୁ ନଗଟେସ୍, ଯେତିକି ସାଲାଡ ତମେ ଚାହିଁଲେ କରିପାରିବ। ଆଉ ଫିର୍ ନିଜେ ସେ ଯୋଉ ଡାଟ୍ କହିଥିବେ ସେଇ ହିସାବରେ ଫଲୋ କରି ତମର ଗୋଟେ ରୁଟିନ ଡାଏଟ ବନେଇକି ନିଜେ କରିପାରିବ। ବାସ୍ ତମେ ସେଟା ଘରେ ଖାଇବ। ବନେଇକି ତା ସହିତ ବଡି ୱାର୍କ ଆଉଟ ସେଠି ହବ। ଜୁମ୍ବାରେ କଣ କି ପୁରା
ବର୍ଣ୍ଣଫ୍ ହେଇଗଲା ଟିକେ ବର୍ଣ୍ଣଫ୍ ହେଇଗଲା ବଡି ଟା।
ହଁ ନନଷ୍ଟପ ରହିବ ତମର ଡ୍ୟାନ୍ସ ଗୀତ ୱାଇଜ। ହଁ। ତମେ ସିଏ ଜଣେ ସାର୍ କରରେଇବେ ତମେ ତାଙ୍କୁ ଫଲୋ କରିବ ସାର୍ ମ୍ୟାଡାମ ଯିଏ ରହିଲେ।
ହୁଁ ହୁଁ ହୁଁ।
ଭଲ କରିବ ଯେପର୍ଯ୍ୟନ୍ତ ତମର ଝାଳ ନ ବାହାରିଛି କଣ୍ଟିନ୍ୟୁସ୍ ଚାଲିଥିବ।
ହଁ।
ଦି ମିନିଟ୍ ରେସ ପୁଣି ଚାଲିବ। ଏମିତି ଚାଲିବ କାହିଁକିନା ଫ୍ୟାକ୍ଟି ଏମିତିଆ ସବୁ ହଉଛି ଆଉ।
ତାପରେ ସେ ତମେ ତମର ଘରକୁ ଆସି ଆସିକି ଯାହା ଯାହା ଖାଇପାରିବ।
ଯାହା ଯାହା ତ ମ ମଷ୍ଟଲି ଯଦି ତମେ ୱେଟ ଲସ୍ କରିବାକୁ ଚାହୁଁଛ ତ ଯେମିତି କି ତେଲ ମସାଲା।
ହଁ ତାକୁ ଟିକେ ଆଭଏଡ଼୍ କରିବାକୁ ପଡ଼ିବ ଆଉ।
ବହୁତ ଆଭଏଡ କରିବାକୁ ପଡିବ ତେଲ ମସଲା।
ହୁଁ ଆକୁ ବାକି ନଉଚନ୍ତି ସିଏ ମାସକୁ ପନ୍ଦରଶହ, ନା ତାଙ୍କର କିଛି ମେମ୍ବରସିପ୍ ଅଛନ୍ତି?
ନାଇଁ ନାଇଁ କିଛି ମେମ୍ବରସିପ ନାଇଁ ପନ୍ଦରଶହରୁ ତମେ ଦି ଥର ଗଲେ ବି କିଛି ପ୍ରବଲେମ୍ ନାଇଁ। ସଖାଳେ ଯେ ତାଙ୍କର ସଖାଳେ ବ୍ୟାଚ୍ ଅଛି ସନ୍ଧ୍ୟାର ବ୍ୟାଚ୍ ଅଛି।
ହଁ।
ସକାଳେ ଦିଟା ବ୍ୟାଚ୍ କରୁଚନ୍ତି ସନ୍ଧ୍ୟା ଦିଟା ବ୍ୟାଚ୍। କରୁଚନ୍ତି, ତ ତମେ ଚାହିଁଲେ କିଛି ଅସୁବିଧା ନାହିଁ ସେଇ ପଇସାରେ ଟି ସର୍ଟ ବି ପ୍ରୋଭାଇଡ କରିବେ ତାଙ୍କର ବ୍ରାଣ୍ଡ ର।
ହଁ, ଅ ସିଏ ଆ କ୍ କେ ଆଗେ ଗଲେ ଷ୍ଟାର୍ଟିଂରେ ତମେ ତମର ଆଗେ ଜୁମ୍ବା କରିବ।
ଅ ବ୍ ଫାଷ୍ଟ ଡେ ଜୁମ୍ୱା ରହୁଚି, ସେକେଣ୍ଡ ଡେ ୟେରବିକ୍ସ ରହୁଚି, ଏ ସରି ଅଜ୍ ଟ୍ରେ ଟ୍ରେନିଂ ଥାର୍ଡ ଡେ ଜୁମ୍ୱା, ଫୋର୍ଥ ଦେ ଷ୍ଟ୍ରେନ୍ଥ ଟ୍ରେନିଂ ଫିଫଥ୍ ଡେ ହଁ ହଁ ଵ ଆଉଗୋଟେ ଭଲ ଜିନିଷ ହେଲା ଫିପଥ ଡେ ରେ ରହୁଛି ଚକ୍ର ହିଲିଂ, ଚକ୍ର ହିଲିଂ ରେ ତମ ବଡିର ଯେତିକି ପିଓରିଟି ଇଁମ୍ପିଓରିଟି ସେଇଟା ଉପରେ କାମ ହୁଏ ମେଡିଟେସନ। ଆଉ ସେଇ ତା ପାଇଁ ଗୋଟେ ସ୍ପେସିଫିକ୍ ରୁମ ଅଲଗା ଅଛି, ଯୋଉଠି କି ତମକୁ ପୁରା ଶାନ୍ ଏମିତି ଲାଗିବ ବସିକି ତମେ ଯଦି କରିବ ମାନେ ତ ମାନେ ଯେତେ ନାସ୍ତିକ ଲୋକ କୁ ବି ଆସ୍ତିକ ଫିଲ୍ କରିବେ। ଏତେ ବଢିଆ ଲାଗିବ ସେ ଜାଗାରେ ହଁ ଆଉ ସେଦିନ ଧଳା। ପିନ୍ଧିକି ଯିବାପାଇଁ ପୁରା ଧଳା
ହଁ, ହଁ।
ଆଉ ସିଏ ସବୁ ତମକୁ କହିବେ ମାନେ ଯେମିତି ମେଡିଟେସନରେ ଯେମିତି କୁହନ୍ତି। ସବୁ କଥା କହିବେ ସବୁ କହିକି ତମକୁ ପୁରା ଫିଲ୍ ହବ ସବୁ ଜିନିଷ।
ହୁଁ ହୁଁ ନାଇଁ ଏଇଟା ବି ଭଲ ଜିନିଷ ଟା ମାନେ ତମ ହଁ ମାନେ ମନ ବି ଖୁସି ହେଇଯିବ ଏମିତି ନୁହଁ କି ଡ୍ୟାନ୍ସ କଲେ ତ ସ ସତରେ ମନ ବି ଖୁସି ଲାଗେ। ଆଉ ଏକ୍ସରସାଇଜ କୁ ଏକ୍ସରସାଇଜ ହେଲା ଫ୍ୟାଟ ଲସ୍ କୁ ଫ୍ୟାଟ ଲସ୍ ହେଲା।
ପଙ୍କ ସହିତ ମିଶିବ।
ହଁ ଏଟା ଗୋଟେ ମଜା ବି ଲାଗେ। ମାନେ ଏନ୍ତି ଘରେ ଆମେ ଯି ଏକ୍ସରସାଇଜ କରିବା ବୋର୍ ଲାଗିବ ଦିନେ ଗଲେ ଆର ଦିନକୁ ଇଚ୍ଛା ହବନି। ଆଉ ଏଇଟା ଗଲେ ହଁ ସମସ୍ତଙ୍କ ସାଙ୍ଗରେ ମିଶିକି ସେଇଠି ନାଚି କୁଦୀକି ଆଇଲା ବୁଳୁକୁ ଏଇଟା ଭଲ ବି ଲାଗିବ।
ହଁ।
ଆଉ କନ୍ କଣ୍ଟିନ୍ୟୁ କଲେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆଉ କଣ କ
ୱେଟ ଲୁଜ ହଉ ନ ହଉ ଆଟଲିଷ୍ଟ ତମେ ରୋଗ ପାଇଁ ଟ ମାନେ ରୋଗ। ରୁ ମେଣ୍ଟଲି ଯୋଉ ଲୋକ ମାନେ ଘରେ ବସି ବସି ହ ମ୍ ବାସ।
ଟୋଟାଲି ବି ଗୋଟେ ସାଟିକ୍ସଫେକ୍ସନ ଲାଗିବ ଯଦି ତମେ କୁଆଡେ ଗୋଟେ କିଛି ନହଲେ। ପ୍ରତିଦିନ ଚାଲିକି ଆଇଲେ ମେଣ୍ଟାଲି ଗୋଟେ ସାଟିକ୍ ଫେକ୍ସନ ଲାଗେନି କି। ନା ଆଉ ହାଲକା ବି ଲାଗିବ ଆମର ୱେଟ ଲସ୍ ହଉ ନ ହଉ ହାଲକା ବହୁତ ଲାଗିବ।
ବୋହୁତ୍ ବୋହୁତ୍, ଖାଇବା କ୍ରେବଂ କମ୍ କରିବ। ଅଟୋମେଟି କ୍ କ୍ରେବିଂସ୍ କମ୍ କରେଇଦବ। ଫାଷ୍ଟ ରେ କିଛି ଦିନ ଗୋଟେ ୱିକ୍ ଖଣ୍ଡେ ଲାଗିବ ମୁଁ ଖାଇବି ଅଧିକା ଅଧିକା ଖାଇବି, ବଟ୍ ତାପରକୁ ତମର ପୁରା ବାଲାନ୍ସ ହେଇଯିବ ତମକୁ ଇଚ୍ଛା ହିଁ ହବନି।
ହଁ ନା ଏଇଟା ଗୋଟେ ଏକ୍ସ ଯା ବ ମାନେ ଏଇ ଇଏ ରେ କରିବାଟା ଏକ୍ସରସାଇଜ୍ ବି ଭଲ ଗୋଟେ।
ଏତେ ବୟସ ବୟସ ଲୋକ ଆସୁଛନ୍ତି, ତାଙ୍କୁ ଦେଖ ଖିଲେ ଜଣା ପଡୁନି, କିଏ କାହାର ନାତି ନାତୁଣୀ ଅଛି, କାହାର ଆଉ ଝିଅ ପୁଅ ପ୍ଲସ ଥ୍ରୀ ପଢିଲେଣି ସେ ଜଣାଇଁ ପୁଡୁନାହାନ୍ତି ଏମିତି ବେ ଟେନ୍ ରେ ଅଛନ୍ତି। ୱେଲ୍ ମେଣ୍ଟେନ୍, ୱେଟ୍ ଲସ୍ ହୋଉ କି ନ ହୋଉ ବଟ୍ ସେମାନେ ମେଣ୍ଟେନ ଅଛନ୍ତି। ରୋଗ
ହଁ ଫ୍ରେସ୍ ବା ଆଚୁ ମାନେ ଆପେ ଆପେ ଫେସ୍ ବି ଗ୍ଲୋ କରିବ ଯଦି ତମ ବଡିରୁ ଝାଳ ବାହାରି ଆସିବ। ଆମେ କଣ ଅଳସୁଆପଣରେ ଯାଉନେ କିଛି କରୁନେ ଆଉ ତାପରେ ସେମିତି ବି ଆମ ଆମେ ନି ଯଦି କିଛି ଗୋଟେ କରୁଛେ ତାପରେ ଦିନକୁ ଇଚ୍ଛା ହଉନି। ଆଉ ତାପରେ ଆମେ ଯୋଉ ଆଖପାଖରେ ଯୋଉ ଲୋ କରହୁଛନ୍ତି ସେ ଆହୁରି ତମକୁ ଅନେଇବେ, ହେଇଲୋ ଦେଖେ ଏଇ ସେଇ ବା କଲାଣି ଚାଲିଲାଣି ବୁଲିଲାଣି। ତ ଏଇଠି ସମସ୍ତେ ଯାଇଥିବେ କେହି ତମକୁ କିଛି କିହିବାର ବିି ନାହିଁ।
ଏଠି ସମସ୍ତେ ବି ହେଲ୍ପଫୁଲ୍ ଲୋକ ଯଦି ମିଳିଗଲେ ନର୍ମାଲି ଆମ ର ମୁଣ୍ଡରେ ଥାଏ ଲେଡିଜ୍‌ ହେଲ୍ପ କରିବେ କି ନାଇଁ? ବଟ୍ ବୋହୁତ୍ ଭଲ ସବୁ।
ହଁ ନା ମୁଁ ଆପଣଙ୍କର ସେଇ ଯୋଉ ଡ୍ୟାନ୍ସ ଗୁଟା ଦେଖିଲି, ମତେ ମତେ ବଢିଆ ଲାଗିଲା। ମୁଁ କହିଲି ନାଇଁ ମୁଁ ପଚାରିବି ଟିକେ ମ୍ୟାଡାମ୍ ଙ୍କୁ କଣ କଣ ଅଛି ଫାସିଲିଟି କଣ କେମିତି? ହଉ ଠିକ୍ ଅଛି ମୁଁ ହଁ ମୁଁ ଏବେ ଟିକେ ରେଷ୍ଟ କରେ ଆପଣଙ୍କ ସହିତ ପରେ ଏ ବିଷୟରେ କଥା ହେଇକି ଦେଖିବା ଆଉ କଣ କରିବା ଆଉ।
କଥା ହବା ପରେ। ଠିକ୍ ଅଛି ମ୍ୟାଡାମ ରକେ